ହ୍ୟାଲୋ। ହ୍ୟାଲୋ କୁହନ୍ତୁ ହଁ କୁହନ୍ତୁ। ମୁଁ ଏବେ ଏଇ, ଏଠି ରୋଷେଇ କରିସାରିକି ଏଠି ବସିଚି ଆଉ ଖୁଆଇ ଖାଇ ସାରିକି ଆଉ।
ଏତେ ଜଲଦି ରୋଷେଇ ସରି ସାରିଲାଣି ତମର?
ରୋଷେଇ ମାନେ ଏଇ ଜଳଖିଆ ରୋଷେଇ ସରିଛି ମ।
କଣ କଣ ର
ନା ଆପଣ କଣ କରୁଛନ୍ତି?
କିଛି ନାହିଁ ଏବେ ଶୋଇକି ଉଠିଲେ।
ଓ ଆଚ୍ଛା। ଓହୋ ନାଇଁ ମୁଁ ଆଜି ଦଲିଆ ଉପମା କରିଚି ତ ଦଲିଆ ଉପମା ଆଉ ଧ-ଆଉ ଡାଲ୍ମା।
ଦଲିଆ ଉପମା ମାନେ କଣ?
ଏଇ ଯଉ ଦଲିଆ ଆମର ଯଉ ଗହମ ନାଇଁ ଗହମ?
ହଁ।
ଆମେ ଯଉ ଗହମରୁ ଆମେ ଯଉ ଗହମରୁ ଆମେ ଅଟା କରିକି ଯଉ ଖାଉ ନା ସେ ଗହମର ଗୋଟେ ଛୋଟ ଖୁଦ ଅଂଶ ଥାଏ ଯଉଟାକୁ ଫୋପାଡି ଦିଆଯାଏ ସେଇଟା ଦେହ ପାଇଁ ବହୁତ୍ ଭଲ। ସେଇଟାକୁ ନା ଦଲିଆ କରିକି ମାର୍କେଟ୍ ରେ ସର୍- ବିକ୍ରି କରନ୍ତି। ତ ସେଇଟା କିଣିକି ଆଣିକି ତାକୁ ଯେମିତି ସୁଜି ରେ ଉପମା ହୁଏ ସେମିତି ଦଲିଆରେ ପରିବା ପକେଇକି ଗା- ଗାଜର୍, ବିନ୍ସ୍ ସବୁ ପକେଇକି ସେଇଟା ଗୋଟେ ଉପମା ହବ ଆଉ ତା ସାଙ୍ଗେରେ ଗୋଟେ ତରକାରୀ ଡାଲ୍ମା କରିଦେଲେ ଭଲ- ଦେହ ପାଇଁ ବହୁତ୍ ଭଲ ତ ସେଥିପାଇଁ ମୁଁ ଦଲିଆ କୁ ଉପମା କରେ।
ସେଇଟା କେମିତି କରନ୍ତି ଟିକେ କହୁନାହାନ୍ତି ମୁଁ ବି କେବେ କରିବି ନହେଲେ?
ହଁ ଏଇ ଯଉ ଦଲିଆ ଆପଣ କଉଠି ରହୁଚନ୍ତି ମୁଁ ତ ଜାଣିନି ସେ ଆପଣ ଏଇ ଗାଁ ରେ ରହୁଥିବ ସ- ବୋଧେ ମିଳି ନପାରେ। ସେ ସହର ଜାଗାରେ ଟିକେ ଏଇଟା ମିଳେ ଆଉ ଏଇଟା ଏଟା ଓହୋ ଆପଣ ଯିବେ ଭଲ ନହେଲେ ଇ-ଇଣ୍ଟରନେ ଅନଲାଇନ୍ ରେ ଯଦି ବି ଆପଣ ମଗେଇ ପାରିବେ ଦଲିଆ ଲେଖିକି। ଆମର ଅଲଗା ଅଲଗା ଯଉ ଆପ୍ ଯଉ ଅଛି ସ୍ଵିଗି ହେଲା କି କଣ ନହେଲେ ଆପଣ ମାର୍କେଟ୍ ବଡ ବଡ ଯଉ ଅଛି ମାର୍ଟ ମଲ୍ ସେଠିକି ଯିବେ ଆଉ ଦଲିଆ ପଚାରିବେ ଦଲିଆ ଦେବେ ସେଟାକୁ ଆଣିବେ ଟିକେ କଡେଇ ଟିକେ ଗରମ୍ ଟିକେ କରିକି ତେଲ ଦେଇ ଭାଜନ୍ତୁ ନହେଲେ ବିନା ତେଲ ଦେଇକି ଟିକେ ଭାଜି ଦେଇ ତାକୁ ପାଣି ରେ ଭିଜେଇକି ଟିକେ ରଖିଦେବେ ତାପରେ ଗାଜର୍, ବିନ୍ସ୍ ଆଳୁ ଆଉ ଏ ସବୁ ଦି- ଫୁଲକୋବି ଏମିତି ସବୁ ଦେଇକି ତାକୁ ଛୋଟ୍ ଛୋଟ୍ କାଟିକି ମଟର ଗ୍ରୀନ୍ ମଟର ଦେଇପାରିବେ ବାଦାମ୍ ବି ଭାଜିକି ଦେଇପାରିବେ -ହାଲୋ। କଡେଇରେ ତାକୁ ତେଲ ଦେଇ କଡେଇରେ ତାକୁ ତେଲ ଦେଇକି ଜିରା ଦେଇକି ଆଉ ଲଙ୍କା ଦେଇକି ଯିଏ ପିଆଜ ଖାଉଥିବ ପିଆଜ ପକେଇବ ଆମେ ତ ପିଆଜ ଖାଉନୁ‌ ପ ଖାଉ ନା ସେ ପିଆଜ ଦେଇକି ଟିକେ ଭାଜିବ ଟମାଟୋ ଟମାଟୋ ଦେଇକି ଆଉ ତାପରେ ତାକୁ ଭାଜିଦେଲା ପରେ ପାଣି ଦେଇ ପାଣି ଦେଇକି ଦଲିଆ ପକେଇଦବ। ବହୁତ୍ ଲୋକ ପ୍ରେସର୍ କୁକର୍ ବି କରନ୍ତି ମୁଁ କଡେଇରେ କରିଦିଏ। ବହୁତ୍ ସାରା ପାଣି ଦବ ତାପରେ ଗୋଳେଇବ ଲୁଣ ଦେଇକି ପରେ ସେ ଆସ୍ତେ ଆସ୍ତେ ଭିଜି ଭିଜିକି- ଭିଜି ଭିଜିକି ସବୁ ସେଟ୍ ହେଇଯିବ ବହୁତ୍ ମୋ ଭଳିଆ। ତା ସାଙ୍ଗରେ କେହି କେହି ଦହି ଖାଆନ୍ତି କେହି କେହି ଆଳୁଦମ୍ ଖାଆନ୍ତି କେହି କେହି ଡାଲ୍ମା ଖାଆନ୍ତି ନହେଲେ ଏମିତି ବି ଖାଲି ବି ପରିବା ପକେଇ ଦଲିଆ ଉପମା ବି ଭଲ ଲାଗିବ ଖାଇ
ସେଥେରେ ଟିକେ ମୁଗ ଡାଲି ପକେଇଦେବି ଯଦି ଆହୁରି ବଢିଆ ଲାଗିବ ଖେଚିଡି ଖାଇଲା ଭଳିଆ ଲାଗିବ।
ଭଲ ତାହେଲେ ମୁଁ କେବେ ଘରକୁ ଗଲେ ସେମିତି କରିବି
ହଁ ହଁ ଆପଣ କୋଉଠି ଭୁ ଭୁବନେଶ୍ଵରରେ ରହୁଛନ୍ତି?
ନାଇଁ ନାଇଁ ଚନ୍ଦ୍ରଶେଖର ମନ୍ଦିର ଅଛନ୍ତି ଜାଣିଛନ୍ତି
ହଉ ଠିକ ଅଛି ଆପଣ ରୁହନ୍ତୁ ସେଇଠି ଭଲ ଆଉ କଣ କୁହନ୍ତୁ?
ଆଉ ଘରେ ସମସ୍ତେ କଣ କରୁଛ ଛନ୍ଦି
ଘରେ ଆମେ ଖାଇସାରି ବସିଛୁ ଆଜି ତ ସବୁ ସକାଳୁ ଉଠିକି ଆମେ ଟିକେ ୟୋଗା କଲୁ କାଇନା ଆଜି ହେଲା ବିଶ୍ବ ୟୋଗା ଦିବସ। ଆପଣ ଆଜି ବିଶ୍ଵ ୟୋଗା ଦିବସ ଜାଣିଛନ୍ତି?
ମୁଁ ତ ଏବେ ଶୋଇକି ହିଁ ଉଠିଲି।
ହଁ ହଁ ହଁ
ପରୀକ୍ଷା ଯେତିକି ପାଖେ ଆସୁଛି ନିଦ ପ୍ରବଳ ଲାଗୁଛି
ହୁଁ ନା ଆଜି ବିଶ୍ବ ୟୋଗା ଦିବସ ତ ସେଥିପାଇଁ ଆମର ଏଠି ସବୁ ମିଶିକି ୟୋଗା କରୁଥିଲେ। ଆମେ ସବୁ ଭୋରୁ ଠିକ ଯାଇକି ୟୋଗା କଲୁ ସବୁ ପ୍ରକାର ଆସନ କଲୁ। ଆଉ ଆସନ ଶୀର୍ଷାସନ କଲୁ ସୂର୍ଯ୍ୟ ନମସ୍କାର କଲୁ ବ୍ରହମରି କଲୁ ନଉଳି କଲୁ ହୁଁ ଆଉ ହଳାସନ ସବାସନ ବହୁତ ବଢିଆ ଲାଗିଲା ତାପରେ ଆସି କି ଖାଇଲୁ ବସଚୁ ଆଉ ଆସନ କଲେ ଯୋଗ ଆସନ କଲେ ଦେହ ଟା ଭଲ ରହେ। ମାନେ ମନ ବି ଭଲ ରହେ ଦେହ ବି ଭଲ ରହେ। ଆପଣ କଣ କଣ ସବୁ ଆସନ ଜାଣିଛନ୍ତି ଟିକେ କଣ କହିଲେ
ମୁଁ କରେନି କେବେ କି ଜାଣିନିବି କିଛି
ନା ଆପଣ ତ ଦେଖିଥିବେ ନା କୋଉଠି କଣ କିଛି
ନାଇଁ ମୁଁ ସେମିତି ଏବେ କିଛି କୋଉଠି ଦେଖିନିବି
ଓହୋ ଆଉ ତାହେଲେ ଆପଣ ଆଉ କଣ ସବୁ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ମୋତେ ଅ ଗୀତ ଗାଇବାକୁ ଭଲ ଲାଗେ। ଅ ନାଚିବା ପାଇଁ ବି ଭଲ ଲାଗେ ସେମିତି ଅ ଟ ଛୋଟ କବିତା ଲେଖିବା ପାଇଁ ବି ଭଲ ଲାଗେ
ଉଁ ଗୋଟେ କ ଆପଣ ଆପଣ ଲେଖା କବିତା ଅଛି ପାଖରେ?
ନାଇଁ ପାଖରେ ନାଇଁ ମୋ ଡାଏରୀରେ ଅଛି ଯେତେବେଳେ ଯାହା ମନକୁ ଆସେ କିଛି ଯଦି ଜାଗାଟାକୁ ମୁଁ ଯେବେ ଯୁଆଡେ ବି ଯିବି ମୁଁ ମୋ ଡାଏରିଟା ମୋ ସାଙ୍ଗରେ ନେଇକି ଯିବି କିଛି ସେମିତି ଯାହାବି ଆସେ ସେଇଟା ଲେଖିକି ଥରେ ଡାଏରୀ ରେ ଲେଖିବେ ଲାଷ୍ଟ୍ ଟାଇମ ତାକୁ ପଢିବିନି ଆଉ କିନ୍ତୁ ଲେଖିଦେବି
ବହୁତ ଭଲ ଆପଣ ନାଚିବାକୁ ସବୁ କଣ କଣ ଭଲ ପାଆନ୍ତି କୁହନ୍ତୁ
ସେମିତି ସମ ମାନେ ସେମିତି ଅଉ ସେମିତି ସାଧା ବାସ ଖାଲି କଲେଜରେ କିଛି ଫଙ୍କସନ ହେଲା ଆମ କଲେଜ ର ଯୋଉ ଫଙ୍କସନ ହେଇଥିଲା ବି ସେଠି ବି ଡ୍ୟାନ୍ସ କରୁଥିଲୁ କମ୍ପିଟିସନରେ ଭାଗ ନେଇଥିଲୁ ସେଠି
ହୁଁ ଆଚ୍ଛା।
ମାନେ ସେମିତି କିଛି ନାହିଁ ବସିଥିଲି ସ କଲେଜରେ ତ ଆଉ ଏତେ ବି ଧରନ୍ତିନି ନା। ଖାଲି ସମ୍ବଲପୁରୀ ଉପରେ ପ୍ରାୟତ।
କଣ କହିଲେ?
ମୁଁ କହିଲି ସମ୍ବଲପୁରୀର ଯୋଉ ନୃତ୍ୟ ଗୁଡା ଅଛି। ସେଇ ଉପରେ ପ୍ରାୟତଃ କରାଯାଏ ଆଉ, ଗ୍ରୁପ ହିଁ କରାଯାଏ। ଆଉ ମୋର ଜଣେ ଦିଦି ବି ସେ ଶିଖଉଛନ୍ତି। ତାଙ୍କର ନିଜର ଡ୍ୟାନ୍ସ ସ୍କୁଲ ଅଛି ଯା। ଆଉ ଆପଣଙ୍କୁ କଣ କଣ ଆସୁଛି? ହ୍ୟାଲୋ।